ହ୍ୟାଲୋ।
ରଜ କେମିତି ସେଲିବ୍ରେଟ୍ ହେଲା। ପଣଙ୍କର।
ହଁ ମୋର ଆପଣଙ୍କୁ ମୋ କଥା ଶୁଭୁଛି ନା ନାଇଁ କହିଲେ। ଆପଣ କଣ କରୁଛନ୍ତି।
ମୁଁ ଏବେ ବସିଛି।
ବୋଧେ ଖାଉଛନ୍ତି କିଛି। କଣ ଆପଣଙ୍କ ପାଟିରୁ ଜଣା ପଡୁଛି। ଖାଲି ବିସ୍କୁଟ ଖାଉଥିଲେ ନା ଆଉ ପାଣି ବି ଖାଉଥିଲେ।
ନାଇଁ। ଖାଲି ବିସ୍କୁଟ ଆଉ ବାନ୍ତିକିଲି ଖାଉଥିଲି ଆଉ।
ଓହୋ ଆଉ ଆପଣଙ୍କ ଦେହ ଭଲ ଅଛି।
ତମ ଦେହ ଭଲ ଅଛି।
ହଁ ମୋ ଦେହ ଭଲ ଅଛି ମୁଁ ଗୋଟେ ଫିଟ ଫାଇନ୍ ଅଛି। ଖାଲି ମୁଁହଁରେ ଟିକେ ଯାହା ଘା ବାହାରୁଛି ଆଉ କିଛି ନୁହଁ।
ଆଛା ଆଛା ହସ୍ପିଟାଲ ହସ୍ପିଟାଲ ଯାଇକି କେଦେ ପ ଆ କିଷ ତା ବାସିଲାଣି
ଭଲ ବା ହଉନି ଗମେଣ୍ଟ ମେଡିସିନ କାମ ଦଉନି।
ନହେଲେ ସି ସିକିଇନ ଡକ୍ଟରକୁ ଦେଖା।
ଦେଖେଇବି ସେ କରିବି ଆଉ ବ୍ଲଡ ଟେଷ୍ଟ କରିବି। ବ୍ଲଡ଼ ଟେଷ୍ଟ କରିକି ଦେଖେଇବି ତତେ ଯାଇକି ଆଉ।
ହୁଁ ହୁଁ।
ହଁ ଆଉ କଣ ପଚାରୁଥିଲ।
ମି ତମର ରଜ କେମିତି ଗଲା।
ମୁଁ ରଜ କହିବ ଭଲ ଯାଇନି କି ଖରାପ ଯାଇନି।
କାହିଁ ଖରାପ କଣ ହେଲାକି
ଖରାପ ହେଇନି ଭଲ ବି ହେଇ ମାନେ ମୁଁ ଆଜ ଆଜି ଦିନ ଯାକତ ଆ ଘରୁ ବାହାରି ନଥିଲି।
ହୁଁ।
ତାପରେ ଅଜା ପାଖକୁ ଯାଇଥିଲି ଅଜା ପାଖକୁ ଆସିକି ଯାଇଥିଲି ଏଇଠି ହ ଆମ ଯୋଉ ବାେଶ୍ଵର ପାର୍କ। ଏଥର ପା ଫଟ ଫଟ ଉଠ ଠିକି ତ ଏଇନା ଆସିଲ ଦୋଳି ଖେଳ ବି ହେଇନି ଆମର
କଉଠି ଦୋଳି ଖେଳୁଥିଲ ସାଇଘରେ।
ଉ ସାହିଥର ଦୋଳି କନନି ତ ଆମର ଏଇଠି ଦୋଳି ହଉଛି କୋଉଠି କହିଲେ। ଆମର ଯୋଉ ଘର ପାଖରେ ଯ ନାଇକି ବ୍ରହ୍ମେଶ୍ଵର ଯୋଉ ଯୋଉଠି ଆମର ଯୋଉ ଖେଳ ହୁଏ ଖେଳ ପଡିଆ ତ ସେଇଠି ଆମର ଏପଟେ ବର୍ଷା ହେଲାଣି କଣ ସେପଟେ ବର୍ଷା ହଉଛି।
ନାଁ ଆମର ଏଆଡେ ବର୍ଷ ନାଇ।
ଆମର ଏଆଡେ ବର୍ଷା ଜୋରେ ପକେଇଲେଣି ମୋ ବ୳୲ଗ ଏଇଟା କଣ ସାଉଣ୍ଡ ଶୁଭୁଛି କି? ବ୍ୟାଗ୍ରାଉଣ୍ଡ ଶୁଭୁଛି କି?
ହାଲୋ
ମୋ ବ୍ୟାଗ୍ରାଉଣ୍ଡ ସାଉଣ୍ଡ କିଛି ସୁବୁଥିଲାକି ଆପଣଙ୍କୁ।
ନାଇ ତ
ଆାଇ ଯେ ବାହ ଟିକେ ପାାର୍ଟି ହଉଛି। ତ ଆଉ ଯୋଉ ସାଇ ଆଣ୍ଟି ଘର କୁଆଡେ ଯାଇଥିଲେ ତ ଏଇନା ଆସିଲେ। ତ ତାଙ୍କର ପାାର୍ଟି ଶୁଭୁଥିଲା ବାହାରେ ମୁଁ ସେଥିପାଇଁ କହିଲି କିଛି ବ୍ୟାଗ୍ରାଉଣ୍ଡ ସାଉଣ୍ଡ ଆସୁଚିକି।
ହଁ ଟିକେ ଟିକେ ଆସୁଥିଲା ତ ଚାଷ ବି
ହ ଏବେ ପଳେଇଲୁ ଶଭୁ। ଏଇନା ସବୁ ପଳେଇଲେ ଆଉ ଆପଣଙ୍କ ଏ ରଜ କେମତି ହେଇଥିଲ।
ଆମର କିଛି ପଖାଳ ଖାଇଦେଲେ ଶୋଇପଡିଲେ। ପୁଣି କାଲି ଗୋଟେ ଜାଗା ଯିବାର ଅଛି। ବୁଲିବା ପାଇଁ ଯିବି ଅଫିସ ଆଉିକ ଦଶଟା ହେଲେ ଅଫିସ ଯିବି ଅଫିସ ଶୋଇବି କାଲି ବୁଲିବାକୁ ଯିବୁ।
ଓହୋ ଆଜି ଅଫିସ ନଥିଲା କି ଆପଣଙ୍କର ରଜ ଛୁ ଟୀ
ରଜ ଏଇଠି ବି ଛୁଟି ନାହିଁ ଅଫିସ ଅଫିସ ସିଏ ଯାଇଛି ମୁଁ ଅଫିସ ଯାଇନି ଆଜି ଛୁଟି ମୋର ଆଉ ରବିବାର ତ ଛୁଟି ଆଉ ହଁ
ଆଉ କଣ କହୁଛନ୍ତି କୁହନ୍ତୁ ଆପଣ
ହ
ଆପଣ ମାନେ ଆପଣ ତ ଏଇନା ହଷ୍ଟେଲରେ ରହୁଛନ୍ତି ତ ଯେତେବେଳେ ଆପଣ ଘରେ ରହୁଥିଲେ ଆପ୍ ଆପଣଙ୍କୁ କେମିତି କଣ ସେଲିବ୍ରେସନ ହୋଉଥିଲା? ଆପଣଙ୍କ ଭଉଣୀ ମାନେ କେମିତି କଣ ସେଲିବ୍ରେସନ କରୁଥିଲେ?
ଘରେ ଦୋଳି ଫୋଳି ଲାଗିଥିବ
ହଁ
ତାପରେ ଆ ପିଠା ଚା
ହୁଁ
ଯେ ଯାର ଖାଇକି ଯେ ଯାର ରହୁଥିଲା ଆଉ।
ହୁଁ
ହୁଁ
ହୁଁ, ଏଇ ଯୋଉ କଣ ହେଇଛି କହିଲେ ସାଇ ଆଣ୍ଟୀ କାଲି ତ ନଥିଲେ ତାଙ୍କର ପଞ୍ଜୁରୀ ଫଞ୍ଜୁରୀ ଥିଲା ବିଲେଇ ତାଙ୍କ ଘରେ ପଶି ଯାଇଥିଲା
କଣ ଶୁଆକୁ ଖାଇଦେଇଛି।
ଛୁଆ ଛୁଆ କ ଖାଇନି ଯେ ଖାଇ ଦେଇଥିବ ମେ ବି ତାଙ୍କର ଏଣ ତା କଣ ନଥିଲେ ଏଇନା ଆସିଲେ।
ହଁ ଦେଖୁଛନ୍ତି।
ହଁ ସେ ବିଲେଇଟାକୁ ବାଡଉଥିଲା ତ ଏବେ ଟିକେ ସାଉଣ୍ଡ ହେଇଲା ଆପଣଙ୍କୁ ଯୋଉ ଆଉ ଆପଣଙ୍କୁ ପିଠାପଣା ଆପଣ କି ପ୍ରକାର ପିଠା ସବୁ ଖାଇଛନ୍ତି? ହ୍ୟାଲୋ ହ୍ୟାଲୋ
ହ
ହ୍ୟାଲୋ ଶୁଭୁଛି କି ମୋ କଥା?
ହଁ ହଲୋ।
ଆପଣ ଟିକେ କଥା ଟା ଫନ୍ଦ କରନ୍ତୁନି ଆପଣ କଥା ଟା ପୁରା କନଷ୍ଟାଣ୍ଟ ଲଗାନ୍ତୁ
ମୁଁ କହିଲି ମୋ କଥା ତ ଶୁଭୁଚି ଆପଣଙ୍କୁ?
ହଁ ହଁ ଏବେ ଶୁଭିଲେ ସେତେବେଳେ ଶୁଭୁନଥିଲା।
ହଉଛିି।
ଆପଣ ଆଜି କି ପ୍ରକାର ପିଠା ସବୁ ଖାଇଥିଲେ?
ମୁ ଖାଇଥିଲି ମଣ୍ଡା ପିଠା ପୋଡ ପିଠା ଏଣ୍ଡରି ପିଠା। ଚକୁଳି ପିଠା। ଆପଣ କି ପ୍ରକାର ପିଠା ଖାଇଛନ୍ତି? ଚନ୍ତ
ମୁଁ ଆଜି ପୋଡ ପିଠା ଖାଇଛି ଆମ ଆଗ ସାମ୍ନା ଯୋଉ ମାଉସୀ ଯୋଉ ସାହୁ ଘର
ହଁ
ଆଉ ତାଙ୍କର ପୋଡ ପିଠା ଦେଇଥିଲେ।
ଆଚ୍ଛା ସିଏ ଭଲ ଅଛନ୍ତି ତାଙ୍କର?
ହଁ ତାଙ୍କର ସବୁ ଭଲ ଅଛନ୍ତି।
ଉଁ, ତାଙ୍କ ପୁଅ ଆସେନି।
ଏ ନା। ହୁଁ ଆପ
ଆଉ ରଜରେ କେତେ ହଳ ଡ୍ରେସ୍ ହେଇ ଡ୍ରେସ୍ ହେଇଛି? ଆଚ୍ଛା ଆଉ ଗୋଟେ ହଳ କାହିଁକି ହେଲାନି?
ଆଉ ଗୋଟେ ହଳ ଆପଣ ପଇସା ଦେଲେ ଆମର ଆଉ ଗୋଟେ ହଳ ହବ।
ତାପରେ ଆମ ମୁଁ ଇଏ ପଇସାରେ ଚାଲିଛି ମୋର କୋଉଠି ପଇସା ଦେଇଛି କମ୍ପାନୀ।
ନା ନା ଆପଣଙ୍କର ଆପ ମୋର ଯେବେ ମିଳିବ ମାନେ କଣ କୋଉଟା କହିଲେ
ଏଁ,
ଏ ଯୋଉ ଆପଣ ତ ଫାଷ୍ଟ ପେମେଣ୍ଟ ମିଳବ ଆପଣ ତ ସେପଟେ ତ ସସ୍ତାରେ ଜିନିଷ ମିଳୁଚି
ଦେଖିବାକୁ ପଡିବ କୋଉଠି ଶସ୍ତା ରେ ମିଳୁଚି।
ହଁ ଦେଖିକି ଆମ ବ-ଦି ଭଉଣୀ
ଜାଗା ଏକ୍ସ ମୁଁ ଦେଖିନା ଜାଗା ଏକ୍ସ ହଉ ତାପରେ ଦେ
ହଁ ଦି ଭଉଣୀ ପାଇଁ ଆଣିଦେବେ ଆଉ।
ହଉ ଠିକ ଅଛି ଆଣଦବା।
ହଁ ପେମେଣ୍ଟ ଟା ଆପଣ ଦେବେ ନା ଆପଣଙ୍କ ଫାଷ୍ଟ ପେମେଣ୍ଟ ଖୁସିରେ ଆପଣ ଆଣିଚନ୍ ତି
ପେମେଣ୍ଟ ଦେଇକି
ଆଜ୍ଞା। ଆପଣ ଯେହେତୁ ବଡ ଆପଣ ଦବା କଥା।
ଆଚ୍ଛା। ହଉ ଠିକ୍ ଅଛି ଦବା ସେଇଥିରେ କଣ?
ହଁ ଆପଣ ହିଁ ଦେବେ, ଆପଣ ଯେହେତୁ ବଡ ନା ତ ଆପ୍ ଆପଣ ହିଁ ଦେଲେ, ଆପଣ ଦେଲେ ହିଁ ସେଟା ମୁଟେ ଫିଲ୍ ଆସିବ ନାଇଁ ଆମ ଭାଇ ଆମକୁ ଦେଇଚି, ଆମକୁ ନାଇଁ ପିନ୍ଧିବାକୁ ଭଲ ଲାଗିବ।
ହଁ।
ହଁ। ହଁ ସେପଟେ ଟିକେ ସସ, କିଏ ଆପଣ ଦେବେ?
ଆପଣ ଆପଣ ଦେବେ ସୁନା ବେସଲେଟ୍ ଗୋଟେ ଦେଇଦେବେ ଫାଷ୍ଟ ପେମେଣ୍ଟ ଆସିଲେ।
ଆମ ଆମ ପେମେଣ୍ଟ ଆସିଲେ ଆମ ପେମେଣ୍ଟ ଆସୁ ଆପଣ ଟିକେ ଅପେକ୍ଷା କରିବାକୁ ପଡିବ।
ଆଚ୍ଛା ଆଚ୍ଛା ଆଉ ହଉ।
ହଁ ଆମେ ଜିତିଲା ପୁରା ମାନେ ଗୋଟେ ସରକାରୀ ଚାକିରି ଗୋଟେ କରିବୁ। ତାହେଲେ ଆପଣଙ୍କୁ ଦ ହୁଁ।
ଆଚ୍ଛା ସେଇଟା ଆଉ କିଛି ହବନି କି ତମେ ଦେଇପାରିବନି।
ସେଇଟା ଗୋଟେ ସ୍ୱପ୍ନ କ କାହିଁକି ହବନି। କାଇଁ ପାଠ ପଢିଲେ କାହିଁ ହବନି।
ଓ ହଉ ପଢ ପଢ ଭଲେସେ ପଢ। ଲଗାଅ ଆମକୁ ତ
ହଁ ଆପଣଙ୍କୁ ତ କଣ ଆପଣ ତ ମ୍ୟାରେଜ୍ କଲେ ଆପଣଙ୍କୁ ଆମ ଭାଉଜ ଆଣିକି ଆପଣଙ୍କୁ ଦେବେ ସୁନା ଭେସେଲେଟ୍। ଆପଣ ଶାଶୁଘର ଲୋକ ଦେବେ। ଭାଉଜ ବା ଜେଲ୍ ରେ ଅଛି।
ହାଁ।
ଭାଉଜ ଜେଲ୍ ରେ ଅଛି।
ଜେଲ୍ ରେ ଅଛି। ହୋଉ ଯାଉ।
ଆପଣ କହିଲେନି କି ଭାଉଜ ଜେଲ୍ ରେ ଅଛନ୍ତି ବୋଲି।
ହଁ ଭାଉଜ ଜେଲ୍ ରେ ଅଛିିବା। ପିମ୍ପୁଡି ମାରିବା କେସ୍ ରେ ଜେଲ୍ ରେ ଅଛି।
ଓହୋ ଆପଣ ତାଙ୍କୁ ଜାମିନ୍ ରେ ଆଣି ପାରୁନାହାଁନ୍ତି କି?
ଜାମେନ୍ ରେ ଆସିବନି ବା।
କାହିଁକି?
ସେଆ ମନା କରୁଛି। କହୁଛି ମୁଁ ପୁରା ଜେଲେ କଟେଇ ସାରିଲା ପରେ ଆସିବି।
ଓହୋ ଆ ମୁଁ ମୁଁ ତ ଆଜି ମାନ ଗୋଟେ କକରୋଜ୍ କି ମାରିଦେଲି।
ହୁଁ ଥାଉ ଥାଉ ପୋକ ଫା। ଫାସିବା କଥା କୋକ୍ରୋଜ କୋକ୍ରୋଜ ଜନତା ପାଟି ଫାସ ରାହୁ ରାହୁଲୁ।
ଓହୋ ଏହି ଭଲ ପୋଷ୍ଟ କଲେ ଭଲ ହୁଅଁନ୍ତା। ମୁଁ ଆଜି ଗୋଟେ ଉଁ କକ୍ରୋଚ ମାରିଦେଲି।
ହଁ ପୋଷ୍ଟ କର। ପୋଷ୍ଟ କଲେ
ଉଁ ହୁଁ ଆପଣ ଏଡିଟିଂ କରିଦେବେ ମୁଁ ପୋଷ୍ଟ ମାରିଦେବି ଆଉ।
ଠିକ ଅଛି ଏଡିଟିଂ କଥା। ଏଡିଟିଂରେ
ହଁ ଆପଣ ଟିକେ ଏଡିଟ୍ ମାରିଦେବେ ତ ଆମେ ସେଟା କରିଦବୁ ଆଉ।
ହଁ ଠିକ୍
ହଁ। ଆଉ। ଆଉ ଆପଣ କର ସେପଟେ ଫିଲ୍ସ କଣ? ମାନେ ନୂଆ ଜାଗାକୁ ଯାଇକି ଆପଣଙ୍କୁ କେମତି କଣ ଲାଗୁଛି।
କିଛି ନାଇଁ। ଏ ଏଇଟା ପରା ଚୋଉଡା ଜାଗଟା।
ଓହୋ।
ହୁଁ।
ଆପଣ କଣ ରେଲୁୱେ ଆପଣ କଣ ଆପଣ କଣ ରେଲୁୱେ ରେ ରହୁଛନ୍ତି। ତି ମାନେ
ହଁ ହଁ ହଁ ଆମ ଅଫିସ୍ ରା ଆମ ଅଫିସ୍ ଟା ରେ ଲୁଏ ରେ ଅଛି ।ମାନେ ରେଲୁ୍ୱେ ଗୋଟେ ରୁମ୍ ଟେ ଆମକୁ ଦେଇଚି। ଆମେ ଆମ ଅଫିସ୍ ରେଲୁୱର କାମ କରୁଛୁ।
ଓହୋ।
ଆଉ ମୁଁ ଯୋଉଠୁ ରହୁଚି ସେଇଠୁ ଖାଉଡା ହଉଛି ଦଶ କିଲୋମିଟର।
ଓଉ ଆପଣ କେମିତି ଯିବା ଆସିବା ଫେରେ କରୁଚନ୍ତି ନା?
ଲୋକାଲ ଟ୍ରେନ୍ ସବ ଲୋକଲ ଟ୍ରେନ୍ ରେ ଯିବା ଆସିବା କରୁଛୁ।
ମେଟ୍ରୋ ନା ନର୍ମାଲ୍?
ନାଇଁ ନର୍ମାଲ ମେଟ୍ରୋ ପାଇଁ ଅଲଗା ଅଲଗା ସେସନ ଅଛି ମେଟ୍ରୋ ପାଇଁ। ମାନେ ସେଇଠୁ ହାଉଡା ହାଉଡା ରୁ ବି ପେଟ୍ରୋ ଅଛି। କିନ୍ତୁ ଅଲ-ଅଲଗା ସିଆଡେ ଅଲଗା ଜାଗା ଯିବା ପାଇଁ ଅଛି। ଆପଣଙ୍କ ବ୍ୟାଗ୍ ଗାଉଣ୍ଡ୍ ଇଏ ସାଉଣ୍ଡୁ ଆସୁଚି।
ହଁ ଅଟୋ ଟା ଆସିବା ତ ସେଇଟା ମୋ ହାତର କଥା ନୁହଁ।
ଆଚ୍ଛା।
ହୁଁଁ ମୁଁ ସେଟେ କହିଲି ଅଟୋ ବାଲାକୁ ଆସ। ହଁ ଅଟୋ ସାଉଣ୍ଡ ଦିନ ବନ୍ଦ ହେଇଗଲା ତ।
ହୁଁ।
ହୁଁ ଆଉ
ତାହଲେ କଣ କରୁଚି ବା।
ହୁଁ।
ତାହେଲେ ରଜ ଫଜ ଭଲରେ ଗଲା।
କାଲି ଆଉ ଟିକେ ଦି ଦିନ ଅ ଛି ଦେଖାଯାଉ ସେଟା କେମତି କଟୁଚି। କାଲି ତ ଭାବିଛି ଏକ୍ସ ପ୍ଲାନେଟ୍ ଯିବୁ ବୋଲି।
ଆଚ୍ଛା ଯାଅ ଯାଅ ବୁଲିକି ଆସ।
ମୁଁ କେବେ ଯାଇନି ମୁଁ ତ ଗ୍ୟାଲିରିଆ ବି ଯାଇନି। ହେଇଗଲା ହଁ କାଟିଦିଅ କାଟିଦିଅ।ତମ ଆଡୁ କା
ହଁ ହଉ ।